ହାଲୋ।
ଆଜ୍ଞା, ନମସ୍କାର।
ନମସ୍କାର, ଭଲ ଅଛନ୍ତି।
ହଁ ଭଲ ଅଛି ତମେ କେମିତି ଅଛ?
ହଁ ଘରେ ଏକା କଣ କରୁଥିଲେ?
ଏଇ ବସିକି ଟିକେ କମ୍ପ୍ୟୁଟର ଇଉଜ୍ କରୁଥିଲି, ଟାଇପିଙ୍ଗ୍ ଟିକେ କରୁଥିଲି, ଆଉ ବସିଚି ତାପରେ କରିସାରିକି ଆଉ ତମେ କଣ କରୁଛ?
ବସିଛି ପଢ଼ାପଢ଼ି ବି କରୁଥିଲି। ଆଉ ସକାଳୁ ଠାରୁ କଣ କଣ
ସେପଟେ କେମତି ପାଣିପାଗ କେମତି ଅଛି?
ଠାକ। ଖରା ବାହାରିଛି ଏବେ, ହଁ ଖରା ବାହାରିଛି ଏବେ।
ଏଇ ମୁଁ ଉଠିକି ରେ ଉଁ।
ଆପଣଙ୍କ ସେପଟେ
ଆମ ପଟେ ବି ପୁରା ପୁରା ମେଘ ସଫା ଅଛି। ଖରା ହଉଛି ଦେଖାଯାଉ କଣ ହଉଛି ଆଜି ଦିନରେ ହଠାତ୍ ବି ତ ବର୍ଷା ହେଇପାରେ। ସମ୍ଭାବନା ନାହିଁ କହିହବନି ତାର ଏବେ ଖରା ହେଉଥିବ ହଠାତ୍ ବର୍ଷା ହେଇ ଯିବ କିଛି ତାର ଠିକ୍ ଠିକଣା ନଥିବ।
ହୁଁ।
ଆଜି ରୋଷେଇ କଣ କରିବୁ?
ଆଜି ରୋଷେଇ ଦେଖିବା ଆଳୁ ତରକାରୀ କରିବି ଭାବୁଚି ଆଉ।
ଆଚ୍ଛା ଆଳୁ ତରକାରୀ। ସେଇ ଯେଉଁ ରୋଷେଇ କରିବୁ ଆଳୁ ତରକାରି ଟା ସେଟା ରେସିପି ଟିକେ ବତଉନୁ ମୋତେ।
ଆଚ୍ଛା ତାର ପ୍ରକ୍ରିୟା କହିବି ଆପଣଙ୍କୁ କେମିତି କଣ ହଉଛି?
ହଁ କଉଁ କେଉଁ ପ୍ରକ୍ରିୟାରେ କେମିତି କଣ କରି ରୋଷେଇ କରିବ, ସେଇ ପ୍ରକ୍ରିୟା ଟିକେ ମୋତେ କହିଲେ, ମୁଁ ବି ମଧ୍ୟ ମୁଁ ମଧ୍ୟ ସେଇଟାକୁ ଟ୍ରାଏ କରିଥାନ୍ତି।
ମୋ ପାଖରେ ବି ଆଳୁ ତରକାରୀ କରିବାର କିଛି ପ୍ରକ୍ରିୟା ଅଛି। ଫାଷ୍ଟ ପ୍ରଥମେ ଆମକୁ ଦରକାର ଆବଶ୍ୟକ ସାମଗ୍ରୀ ଦରକାର।
ହଁ।
ଆବଶ୍ୟକ ସାମଗ୍ରୀ ପ୍ରଥମ ହଉ କିଛି କିଛି ଚାରିଟି ରୁ ପାଞ୍ଚଟି ଆଳୁ ନେଇବେ। ତାକୁ ଭଲ ଭାବରେ ଧୋଇ ସାରିଲା ପରେ ତାକୁ କାଟିବେ।
ପରେ ତା ସାଙ୍ଗରେ କେତେ ଦୁଇ ଦୁଇ ଦୁଇରୁ ତିନୋଟି ପିଆଜ ଦୁଇଟି ଏ ଗୋଟେ ରୁ ଦୁଇଟି ପିଆଜ ନେବେ।
ତାକୁ ମଧ୍ୟ କଟାକଟି କରି ସରିଲା ପରେ ଆଉ ଗୋଟେ ରୁ ଦୁଇଟା ଟମାଟୋ ନେବେ ତାକୁ ମଧ୍ୟ ଭଲସେ ଧୁଆ ଧୋଇ କରି କଟାକଟି କରିବେ। ଆଉ ଦୁଇଟି କଞ୍ଚା ଲଙ୍କା ଆଉ ଏକ ଏକ ଚ ଚାମୁଚ ଅଦା ରସୁଣ ପେଷ୍ଟ ମଧ୍ୟ ନେଇକି ଯିବ ବା ଅଦା ରସୁଣ ବଟା ନେଇକି ଯିବ।
ସେତିକି ସରିଲା ପରେ ସେତିକି କରିବେ ସେତିକି କଲା ପରେ ତାପରେ
ଏକ ଚାମଚ ହଳଦୀ ଗୁଣ୍ଡ ଏକ ଚାମଚ ଲଙ୍କା ଗୁଣ୍ଡ, ଏକ ଚାମୁଚ ଧନିଆ ଗୁଣ୍ଡ। ଅଧା ଚାମଚ ଜିରା, ଜିରା ଟା ସବୁବେଳେ ଟିକେ କମ ପକଉଥାଏ କାରଣ ଜିର ର ଯୋଉ
ବାସ୍ନା ଟା ସେଟା ଟିକେ ଅଧିକ ସୁଭା ଯାଉଚି?
ହଁ ଶୁଭା ଯାଉଛି।
ହଁ ତାପରେ କି ତେଲ ଲୁଣ ପାଣି ଇତ୍ୟାଦିକୁୁ ନେଇକି ପାଖରେ ପୁରା ନେଇକି ରଖିବେ ଯେମିତି ଆପଣଙ୍କୁ କିଛି ଅସୁବିଧା ହବ ନାହିଁ ରୋଷେଇ। କରିବା ଟାଇମରେ ସମୟରେ
ହୁଁ।
ତା ସବୁ ଜିନଷ ନେଇ ପାଖରେ ରଖିବେ ଯେମିତି ରୋଷେଇ କରଲେ ବେଳକୁ ଆପଣଙ୍କ ପାଖାପାଖି ସବୁ ଜିନିଷ ଗୋଟେ ଗୋଟେ ପରେ ଗୋଟେ ପରେ ଗୋଟେ ସେମିତି ପାଖରେ ପାଖରେ ପାଉଥିଲେ ଆଉ ଆପଣଙ୍କୁ ସହଜ ଲାଗିବ ମଧ୍ୟ ଆଉ ଜଲଦି ମଧ୍ୟ ରୋଷେଇ ଟା କରିପାରିବେ। ଆପଣ ବିରକ୍ତ ହେଇପାରିବେ ନାହିଁ।
ହଁ।
ହଉ ପ୍ରସ୍ତୁତି ପ୍ରକ୍ରିୟା ହଉଚି ପ୍ରଥମେ କୋଡାଇରେ ତେଲ ଗରମ କରି ଜିରା ପକାନ୍ତୁ।
ତାପରେ ପିଆଜ। ପିଆଜ କଟା ପିଆଜ କୁ ଧୀରେ ଧିରେ ତାକୁ ତେଲରେ ପକେଇ ସାରିଲା ପରେ ତାକୁ ଭଲସେ ଭଲ ଭାବରେ ଭାଜିବେ, ଯେମିତି ସେଟା ସୁନାରେ ରଙ୍ଗ ହେବା ପର୍ଯ୍ୟନ୍ତ ତାକୁ ଭାଜିବେ। ହେଲା।
ହଁ।
ତାକୁ ଭାଜି ସାରିଲା ପରେ ଅଦା ରସୁଣ ବଟା କଞ୍ଚା ଲଙ୍କା ଦେଇ ଏକ ମିନିଟରୁ ଦୁଇ ମିନିଟ ପର୍ଯ୍ୟନ୍ତ ତାକୁ ମଧ୍ୟ ଠିକ ସେ ଭଲସେ ସିଝିବା ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ତେଲ ବାହାରି ନାହି ସେପର୍ଯ୍ୟନ୍ତ ତାକୁ ଟିକେ ଭଲସେ ବାଜିଲେ।
ଓ ତାପରେ
ତାପରେ ଟମାଟୋ ହଳଦୀ କଞ୍ଚାଲଙ୍କା ଆ କଞ୍ଚା ସରି ଲଙ୍କାଗୁଣ୍ଡ ଧନିଆ ଗୁଣ୍ଡ ଏବଂ ଲୁଣ। ମସଲା ଭଲ ଭାବରେ ତାକୁ ପକାଇ ତାପରେ ତାକୁ ହେଲେ ଭଲ ଭାବରେ କଷନ୍ତୁ।
ଧୀରେ ଧୀରେ ଧୀରେ ଧୀରେ କିଛି ଟାଇମ ପରେଛନ୍ତି ମସଲାଟା ଟିକେ ଲାଗିଯାଉଚି କ ତାହଲେ ପାଣି ହାଲକା ପାଣି ଟିକେ ଟିକେ ଦେଇଥିବେ। ହାଲକା ପାଣି ଟିକେ ଟେ ଦେଇଦେଲେ ତଳେ ଯାଉ ଲାଗି ଯାଉଥିବା ମସଲା ଗୁଡାକ ଜଳିବ ନାହିଁ।
ଆଜ୍ଞା ତାପରେ
ଭଲ ଭାବରେ ଦୁଇ ରୁ ତିନି ମିନିଟ୍ ମସଲାକୁ ଭାଜି ସାରିଲା ପରେ ତାପରେ ଯେତେବେଲେ ସେଇଠୁ ଗ ହୁଁ ଯେତେବେଳେ ତେଲରାକ ଉପରକୁ ଉପରକୁ ଭାସି ଭାସି ଆସିବ ସେତେବେଳେ ଆଳୁ ଯୋଉ କାଟି ଥିବେ ଆଳୁ ତାକୁ ନେଇକି ଦୁଇ ରୁ ତିନିି ମିନିଟ୍ ପର୍ଯନ୍ତ ଭାଜନ୍ତୁ। ଇଏ ଟାକୁ ପକେଇ ସାରିଲ ପରେ କଡେଇ ରେ ଭଲସେ ଭାଜିବେ ସେଇଠି ହେଲେ ଯେତେବେଳେ ଉପରକୁ ତେଲ ଭଲସେ ବାହାରି ପଡିବ ମସଲା ସହିତ ଯେତେଳେ ଆଲୁ ଟିକେ ସିଝିଯିବ ଯେମିତି ଆଳୁରେ ଆପଣଙ୍କ କିଛି ଅଲଗା କରିବା ପାଇଁ ଇଛା ଚାହୁଁଛନ୍ତି ଯେମିତି ମଟର ଅଲଗା କିଛି ଇତ୍ୟାଦି ପରିବା ଯେମିତି ଜଦି ଗ୍ରୀନ୍ ମଟର ହଉ ଅଲଗା କଣ ଗାଜର ହଉ ଯାହାବି ଆପଣଙ୍କୁ ଭଲ ଲାଗ ଯଦି ମିଶାଇବାକୁ ଚାହାନ୍ତି ବୋଲେ ମିଶେଇବେ ନହେଲେ ଖାଲି ଆଳୁ କୁ ଭଲ ଲାଗେ। ଆଉ ଆବ ଆବଶ୍ୟକ ପାଣି ଦେଇ ଢାଙ୍କି ପନ୍ଦରରୁୁ କୋଡିଏ ମିନିଟ୍ ପର୍ଯ୍ୟନ୍ତ ତାକୁ ଭଲସେ ସିଝିବାକୁ ଦେବେ ଯେମିତି ଆଳୁ ସହିତ ଲୁଣ ହଳଦୀ ମସଲାରେ ବିନ୍ଦୁ ଭଲସେ ମିଶି ପାରୁ ନହେଲେ ଖାଇ ହଁ ନହେଲେ ଖାଇବା ଟା ଭଲସେ ଭଲ ଲାଗିବ ନାହିଁ। ଆଳୁ ସିଝି ଗଲା ପରେ ଉପରେ ଧନିଆ ପତ୍ର ଟିକେ ପକାନ୍ତୁ ତାପରେ ଧନିଆ ପତ୍ର ପ ପକେଇଲେ କଣ ତାର ଯୋଉ ବାସନା ଟା ସେଇଟା ସବୁଠୁ ବହୁତ ଭଲ ଭଲ ଲାଗେ
ଆଉ ଦେଖିବା ପାଇଁ ମଧ୍ୟ ସୁନ୍ଦର ଲାଗିବ।
ହଁ ଆପଣଙ୍କୁ ଭଲ ଲାଗୁଛି ନା ନାଇଁ ଧନିଆପତ୍ର?
ହଁ ଭଲ ଲାଗୁଚି।
ଅ ଏଇ ତରକାରୀକୁ ତାପରେ ଆପଣ ତରକାରୀ ରୁ ଭାତ ରୁଟି କିମ୍ବା ପରଟା ସହିତ ମଧ୍ୟ ଖାଇବାରେ ବହୁତ ଭଲ ଲାଗିବ।
ଆଜ୍ଞା ମୁଁ ମଧ୍ୟ ସେଇଟାକୁ ଗୋଟେଦିନି ନିଶ୍ଚୟ ଶନିବାର କୁ ଏ କରିବି।
ହଁ ଆପଣ ଆଉ କଣ ଯଦି ଆପଣ ଆଉ କିଛି ଜାଣିଛନ୍ତି କେମିତି ମତେ କିଛି ଯଦି ଆପଣଙ୍କୁ କିଛି କଣ ରୋଷେଇ ଆସେ କି ମତେ କିଛି କହିବେ?
ହଁ ମୁଁ କହିବି ବଟର ପନିର୍ ଉପରେ କହିବି।
ଆଛା କୁହନ୍ତୁ।
ବଟର ପନିରୀ ରେସିପିଟା ହେଲା କଣ କଣ ସେଠି ଦରକାର ନା ପନିର ନେବେ ପନିର ନିଜ ନିଜ ହିସାବରେ ନେବେ ମୁଁ ଯଦି ଏବେ ଦୁଇଶହ ପଚାଶ ଗ୍ରାମ ନେବି ହେଲା ଫାଷ୍ଟ ପନିର୍ ନେବେ ତାପରେ ବଟର୍ ନେବେ
ହଁ।
ବଡ଼ ବେଶୀ ନହେଲେ ବି ଦୁଇ ଉଁ ଦୁଇ ଚାମଚ ଖଣ୍ଡେ ନେଲେ ହେଇଯିବ ଦୁଇ ଚାମଚ ତିନି ଚାମଚ ନିଜ ଉପରେ ଡିପେ ଡିପେଣ୍ଡ କରେ ଯେ ଆପଣ କେଉଁ ଆମାଉଣ୍ଟର ୟୁଜ୍ କରିବାକୁ ଚାହିଁବେ ତାପରେ ତେଲ ନେବେ ପିଆଜ ନେବେ ଟମାଟ ନେବେ ତିନି ଚାରି ତିନିଟା କଟା ପିଆଜ କି ତିନୋଟେ ଆଉ ତିନୋଟି ଟମାଟୋ ନେବେ ତାପରେ ଅଦା ରସୁଣ ଅଦା ରସୁଣ ମଁ ପେଷ୍ଟ ନହେଲେ ଅଦା ରସୁଣକୁ ବାଟିକି ଗୋଟେ ବଡ଼ ବଡ଼ ଚାମଚ ନେବେ ତାପରେ କାଜୁ ନେବେ ଦଶ ବାରଟି ତା ତାକୁ କଣ ନା ଭିଜେଇକି ରଖିଦେବେ କେତେ ସମୟ ବତୁରି ପାଇଁ
ଆଚ୍ଛା।
ତାପରେ କାଶ୍ମୀର ଲଙ୍କା ନେବେ କାଶ୍ମୀର ଲଙ୍କା ପଳକେଇଲେ କଣ ନା ସେଇଟା ଟିକେ କଲର୍ ଆସିବ ରାଗ ବେଶୀ ହବନି କିନ୍ତୁ କଲର ଆସିବ ତାପରେ କଣ ନେବେ ନା ହଳଦୀ ଗୋ ଅଁ ଅଧା ଚାମଚ ନେବେ ଅଧେ ନେ ଅ ଅ ଅଳ୍ପ ନେବେ ଯେତିକି ଖଇବା ହିସିବ ରେ ଆପଣଙ୍କ ହିସାବରେ ଅଁ ହଳଦୀ ନେବେ ତା ପରେ ଧନିଆଗୁଣ୍ଡ ନେବେ ଗରମ ମସଲା ମସଲା ନେବେ କସ୍ତୁରୀ ମେଥି ନେବେ ତାପରେ କଣ ଆଉ ଆମର କ୍ରିମ୍ ନେବେ ତା ଯା କ୍ରିମ୍ ଗୋଟେ ଆସିଛି ମିଲ୍କର କ୍ଷୀରରୁ ତିଆରି। ସେଇ କ୍ରିମ୍ ନେବେ ଲୁଣ ନେବେ ଚିନି ନେବେ ଆଉ ପାଣି ଆବଶ୍ୟକ ଯେ ଏତିକି ଆମାଉଣ୍ଟରେ ଆପଣଙ୍କୁ ପାଣି ଦରକାର ସେଇଟା ପାଣି ଦେବେ ତାପରେ ଧନିଆ ପତ୍ର କଣ ଶଝେଇବା ପାଇଁ। ଆମେ ସେଇଟା କେମିତି ବନେଇବା ନା। ଫାଷ୍ଟ କଣ କରିବା ନା କଢ଼େଇରେ ତେଲ ପକେଇବା ଆଉ ତେଲଟାକୁ ନେଇକି ଗ୍ୟାସରେ ବସେଇବା।
ଆପଣ ଟିକେ ମତେ ଧୀରେ ଧୀରେ କହିପାରିବେ ମୁଁ ଠିକ ସେ ଟିକେ ବୁଝିପାରୁନି। ଧୀରେ ଧୀରେ ଟିକେ କୁହନ୍ତୁ।
ହଉ ହଉ। ହଉ ହଉ ଫାଷ୍ଟ କଣ କରିବେ ନା କଢ଼େଇ ନେବେ ଗ୍ୟାସ୍ ଉପରେ ବସେଇବେ। ତାପରେ ଚାମଚରେ ଗୋଟେ ଚାମଚଟେ ବଟର୍ ନେଇକି ଗରମ କରିବେ।
ହଁ ହଁ।
ତାପରେ କଣ କରିବେ ନା ପିଆଜ ପକାଇବେ। ପିଆଜଟା ଟିକିଏ ଆମର ସୁନାଲି ସୁନାଲି ହେବା ପର୍ଯ୍ୟନ୍ତ ଭାଜିଦେବେ। ତାପରେ ଅଦା ରେସୁଣ କୁ ଯେଉଁ ବାଟିଥିବେ ସେଇଟା କଣ ନା ଗୋଟେ ଦୁଇ ମିନିଟ୍ ପର୍ଯ୍ୟନ୍ତ ଭାଜିଦେବେ। ତାପରେ କଣ କରିବେ ଟମାଟୋ ଆଉ କାଜୁକୁ ନରମ ହେଲା ପର୍ଯ୍ୟନ୍ତ ତାକୁ ଟିକଏ ରାନ୍ଧିଦେବେ। ଯେତେବେଳେ ସେଇଟା ନରମ ହେଇଯ ତାକୁ ଥଣ୍ଡା କରିଦେବେ ଆଉ ନେଇକି ସେଇଟା ମିକ୍ସରରେ ତାପରେ ସେଇଟାକୁ ପେଷ୍ଟ ବନାଇବେ।
ହୁଁ ହୁଁ।
କଣ କରିବେ ନା ପୁଣି କଢେଇରେ ଅବଶିଷ୍ଟ ବଟ । ବଟର ଦେଇ ତାପରେ କଣ ନା ଯେତିକି ଯେ ଆମର ବଟର ବଳକି ଥିବ ମାନେ ଯେତିକି ଆମେ ନେଇ ଯେତିକି ବଳିଥିବ ସେଟାକୁ କଣ କରିବେ ନା ପୁଣି ଲଢ଼େଇରେ ବସେଇବେ ଆଉ ତାକୁ ଗରମ୍ ତାପରେ ସେଠି କ ନା ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ଲୁଣ ଗୁଣ୍ଡ ତାପରେ ଦେଇ ଚାରି ପାଞ୍ଚ ମିନିଟ୍ ଭାଜନ୍ତୁ, ସେଇଟା କଣ ଭଲ ଭାବରେ ଭାଜିବେ? ତାପରେ ଆବଶ୍ୟକ ଅନୁସାରେ ଗ୍ରେଭି ଆପଣଙ୍କୁ ଯେତିକି ଦରକାର ସେତିକି ଆମାଉଣ୍ଟର ସେଇଠି ପାଣି ଦେବେ। ତାପରେ କଣ କ ନା ପନିର ଯୋଉ ପନିର ଖଣ୍ଡ ଦେଇ ତିନରୁ ଚାରି ମିନି୍ ଧୀରେ ଧୀରେ ରାନ୍ଧନ୍ତୁ। ସେଥିରେ ରାନ୍ଧୁ ଅନୁମାନ ସେଇଟାକୁ ନଅ ଫ୍ଲେମ୍ ସେଇଟାକୁ ତିନି ଚାରି ମିନିଟ୍ ରୋଷେଇ କରିବେ।
ଆଚ୍ଛା ଧି ମଞ୍ଚରେ ରାନ୍ଧିବାକୁ ପଡିବ।
ତାପରେ କସ୍ତୁରୀ ମେଥିକୁ ହାତରେ ଚୋରିକରି ମାନେ ସେଇଟାକୁ ଗୁଣ୍ଡ କରିକି ସେଇଟାକୁ ପ ପକାଇବେ ତାପରେ ଗରମ ମସଲା କ୍ରିମ୍ ଆଉ ଚିନି ଚିନି ନିଜ ଇଚ୍ଛା ଅନୁସାରେ ଚିନିଟା ପକାଇବେ। ବେଶୀ ମିଠା ହେଲେ ଭଲ ଲାଗିବନି। ଚିନି ଟା ମାନେ ତାର ଟେଷ୍ଟଟା ଟିକିେ ମିଠା ରହିବ ମାନେ ବଟର୍ ଚିକେ ବଟର୍ ଯେଉଁ ପନିରଟା ଟିକିଏ ମିଠା ରୁହେ ନା, ସେଇଥିପାଇଁ ସେଇଟା ଚିନି ଟିକି ପକାଯାଉ ଆଉ ନିଜ ସ୍ୱାଦ ଅନୁସାରେ ସେ ସେଇଠି ଆମର ଚିନି ପକାନ୍ତୁ। ଆପଣ ଯେତିକି ମିଠା ଖାଇବେ ସେ ହିସାବରେ ସେଇଠି ଚିନି ପକାଇବେ। ତାପରେ କଣ କରୁନ ଧନିଆ ପତ୍ର ଦେଇ ସେଟାକୁ ଟିକେ ସଜେଇବା ଆଉ ଗରମ କରିବେ। ସୁ ଗରମ ଗରମ ତାପରେ ସେଇଟାକୁ ଗୋଟେ ପ୍ଲେଟ୍ କାଢ଼ିବେ ଆଉ। ହେଇଗଲା ଆମର ପନ ବଟର ପନିର ପ୍ରସ୍ତୁତ। ଏହାକୁ କଣ ନା ବଟର ପ ବଟର୍ ପନୀରକୁ ନାନ୍, ରୁଟି, ପରଟା ବା କୁଲଚା ଜିରା ଭାତ ମାନେ ଜିରା ରାଇସ୍ ସେଇଠି ଖାଇଲେ ଆମକୁ ସ୍ଵାଦିଷ୍ଟ ଲାଗିବ।
ଆଚ୍ଛା ଠିକ୍ ଅଛି, ଆଜ୍ଞା ଆପଣ ପ